ହ୍ୟାଲୋ ଆଜ୍ଞା ମ୍ୟାଡ଼ାମ ନମସ୍କାର ସୁଭ ସକାଳ ଶୁଭ ସକାଳ କେମିତି ଅଛନ୍ତି?
ଭଲ ଅଛି ଆପଣ ଭଲ ଅଛନ୍ତି।
ହଁ ମୁଁ ବି ବହୁତ ଭଲରେ ଅଛି କଣ ଖାଇଲି ସକାଳୁ ଆଜି? ମୁଁ ଏଇ ପାଠାଗାର ଆସିଛି ପାଠାଗାରରେ ଟିକେ ବସିକି ପଢ଼ାପଢି କରୁଥିଲି ସକାଳୁ ତ ଏବେ ଟିକେ ଏଇ ଦୂରାବାସ ଯନ୍ତ୍ରରେ ଲାଗି ପଡିଛି ହଁ ଜାଣିଥିବେ କେମିତି କଣ କାମ ରହୁଛି ଆଉ
ଆଚ୍ଛା ଏତେ ସକାଳୁ ସକାଳୁ ନାଇଁ ତ ଏଗାରଟା ହେଲାଣି
ମାନେ ମୁୁ ବୁଝି ପାରିଲିିନି।
ନାଇଁ ମତେ ଲାଗିଲା ତ ଏ ନଅଟା ନା ଦଶଟା ହେଇଥିବ ବୋଲି।
ନା ଏଗାରଟା ହେଇଗଲାଣି ନା ଏଗାରଟା ହେଇ କି ଏଗାର ଏଗାର ହେଇଗଲାଣି
ହଁ
କଣ ଖାଇଲେ ସକାଳୁ ଆଜି ତାହା ହେଲେ।
ଆଜି ସେମିଆ ହେଇଥିଲା।
ୱା ବଢିଆ। ଆଜି ସକାଳୁ ମୁଁ ତ କିଛି ଖାଇନଥିଲି ସକାଳୁ ଯେତେବେଳେ ମୁଁ ଗାଧେଇଲିି। ଆଉ ମୁଁ ଉଠିଲା ସିକି ଆମର ଆଜି ଏପଟେ ଜୋର୍ ରେ ବର୍ଷା ହଉଥିଲା ସକାଳୁ ଉଠିଲା ବେଳେ। ନଅଟା ବେଳକୁ ଉଠିଲା ବେଳକୁ ଆ ଯଉ ବର୍ଷା ହଉଥିଲା ଆଜି ଉଠିବାକୁ ମନ କରୁନଥିଲା ମୁଁ ତଟା କୁ ଆଲାରାମ ଲଗେଇଥିଲି ଉଠିବି ବୋଲି କିନ୍ତୁ ନିଦ ଭାଙ୍ଗିଲା ନାଇଁ। ତାପରେ ନଅଟା ବେଳକୁ ଉଠିକି ନଅଟା ବେଳେ ଉଠିକି ଟିକେ ନିଜେ ଗାଧୁଆ ପାଧୂଆ ସାରିକି ତାପରେ ଆସିଲି ହାରି ପଢାପଢି କରିବା ପାଇଁ ପଳେଇ ଆସିଲି।
ଭଲ କଥା।
ପଳେଇ ପଳେଇ ଆସିଲି ତାପରେ ସେଠି କିଛି ଖାଇ ନଥିଲି ତାପରେ ଏବେ ଗୋଟେ ସାଙ୍ଗ ଟା ଆଣିକି ଦେଲା ମାନେ ଗୋଟେ ଜୁନିୟର ହବ। ସେ ଆଣିକି ଦେଲା ବ୍ରେଡ୍ କଦଳୀ ଦେଲା ମୁଁ ଖାଇଥିଲି ସେଟାକୁ।
ଆଛା ଏମିତି କଣ ଖାଇବା ପିଇବା କଠ ନା ଆଜି ଏମିତିକା
କଣ କହିଲେ?
ମାନେ ଖାଇବା ଆପଣ ଠିକ୍ ରହୁନି ନା ଏମିତି ଖାଇନାହାନ୍ତି।
ଶୁଭା ଯାଉନି ଠିକ ସେ।
ହ୍ୟାଲୋ।
ହଁ ହଁ ହଁ ଏବେ ଶୁଭା ଗଲା।
ହୁଁ ମାନେ ଆପଣଙ୍କର ଖାଇବା ଆଜି ଠିକ ମାନେ ନଥିଲା ନା ଏମିତି ସବୁଦିନ? ଆପଣ ଖାଇବା ପାଇଁ ଭୁଲି ଯାଉଛନ୍ତି।
ନା ସେମିତି କିଛି ନାହିଁ ଯେତେବେଳେ ଯାହା ମିଳୁଛି ସେତେବେଳେ ଖାଇଦଉଛୁ। ଆଜି ଟିକେ ବର୍ଷା ହଉଥିଲା ବୋଲି ଖାଇବାକୁ ଇଚ୍ଛା ହେଲାନି ଆଉ।
ହଁ ବର୍ଷା ହଉଥିଲା ଉଠିବାକୁ ବି ଇଚ୍ଛା ହଉନଥିଲା ଖାଇବା ପାଇଁ ଇଚ୍ଛା ହଉନଥିଲା।
ଆପଣ କଣ କରୁଥିଲେ ଏବେ ତାହେଲେ?
ମୁଁ ତ ଏବେ ଗାଧେଇକି ଆସିଲି ବର୍ତ୍ତମାନ। ଆସିଛି ଏପଟେ ରୋଷେଇ କରିବି ଟିକେ ଆଉ।
ଆଜି ତାହେଲେ ରୋଷେଇରେ କଣ ଅଛି ଆପଣଙ୍କର?
କଣ କହିଲେ?
ଆଜି ରୋଷେଇରେ ଆପଣଙ୍କର କଣ ଅଛି, କଣ ବନେଇବେ?
ଆଜି ରୋଷେଇରେ ମୁଁ ତ ଜଣିନେଇ ମତ୍ ମତେ ଦିଦି କହିଲେ କି ଯା ଭାତ ଟା ବସେଇଦବୁ ତ ମୁ ଭାତ ଟା ବସେଇବା ପାଇଁ ଆସିଛି ଆଉ।
ବଢିଆ ବଢିଆ ଭାତ ବସେଇେବେ।
ହଁ ଯାହା କହିବେ ତାହା ବନେଇବା।
ହୁଁ।
ଆପଣଙ୍କୁ ଆସେ ରୋଷେଇ କରି?
ନାଇଁ ଆ ଜଣା ନାହିଁ।
କେବେ କରିନାହାନ୍ତି କି?
ନା ସେଠି ଦରକାର ବି ପଡେନି ସେଥିପାଇଁ କରିନି ପରିବା ଆଉ।
ମାନେ ଆପଣ ଘରେ ଏକା ରହନ୍ତି କେବେ ଏମିତି ହଷ୍ଟେଲ ରେ ରହିନାହାନ୍ତି?
ହଷ୍ଟେଲ ରେ ମୁଁ ସବୁବେଳେ ମୁଁ ଛାତ୍ରାବାସରେ ରହୁଛି ଛାତ୍ରାବାସରେ ରହୁଛି ଛାତ୍ରାବାସରେ ହି ଖାଇବା ଦଉଛନ୍ତି।
ହଁ ହଁ ହଁ ହଷ୍ଟେଲ ସରି ମାନେ ଏମିତି ସାଙ୍ଗ ଘରେ କଉଠି ଯାଇକି ଏମିତି ରୁମ୍ ନେଇକି ରହିନା
ବନେଇନି ନିଜ ଘରକୁ ଆସେ ସେମାନେ ବନେଇ ଦିଅନ୍ତି ଆମର ସେଥିରେ ଆମର ଗୋଟେ ମୋ ବାପ ପାଖରେ ଗୋଟେ ସାନ ଭାଇ ଭଳିଆ ଅଛି ସିଏ ସବୁବେଳେ ବନାଏ ଖାଇବା ସେ ବହୁତ ବଢିଆ ଖାଇବା ବନାଏ ସିଏ ଚିକେନ ଯଦି ବନେଇଦବ ନା ସେଥିରେ ଆପଣ ହାତ୍ ତ ଚାଟିିକି ଖାଇଦେବେ ମାନେ ପୁରା ଯୋଉ କହନ୍ତିନି କଡେଇରେ ଯୋଉ ଲାଗିଥିବା ଲାଷ୍ଟ କୁ ମସଲା ଗୁଡାକ ସେ ମସଲା ଗୁଡାକ ବି ଆପଣ ଖାଇଦେବେ ମାନେ ଏମିତି ଏତେ ଚେଷ୍ଟ ଲାଗେ ସେ ବନାଏ।
ମୁଁ ଚିକେନ ତ ଖାଏନି ଆମିଷ ତ ଟୋଟାଲି ଖାଏନି କିନ୍ତୁ ଆର ଯୋଉ ମସଲା କଷା ହେଇଥିବ ସେଇଟା ମୁଁ
ହ ହଁ ନାଇ ସେଇଟା ତ ବଢିଆ ଲାଗେ ଆଉ।
ହଁ।
ହୁଁ ସେ କେବଳ ମାନେ ଆମିଷ ଜିନିଷ ଗୁଡାକ ବହୁତ ଭଲ ବନାଏ ଆଉ ନିରାମିଷ ଜିନିଷ ଗୁଡାକ ବିଲକୁଲ ଠିକସେ ମାନେ ବନେଇ ପାରେ ନାହିଁ।
ଆଛା, ଆପଣ କେବେ ସାହାଯ୍ୟ କଥିଲେ।
କ କହିଲେ?
ଆପଣ ତାଙ୍କୁ ସାହାଯ୍ୟ କରୁ ନଥିଲେ ରୋ
ସାହାଜ୍ ଜ୍ୟ ସାହାଯ୍ୟ ବଲେ ହଁ ସେ କହିବ ପିଆଜ କାଟିଦିଅ ରସୁଣ ସଡେଇ ଦିଅ। ଆଉ କଣ ମାନେ ଛୋଟ ଛୋଟ କାମ ଗୁଡା ଯୁଡାକା ଆମ ଦ୍ୱାରା ହେଇପାରିବ। ଗ୍ୟାସ୍ ଲଗେଇବା ଜଣା ନାଇ ଆଉ କରିବା କଣ ଆଜ୍ଞା।
ପ୍ରଭୁ ସେତିକି ଜାଣିନି ଆଉ ସବୁ ବୋଧେ କରୁଥିଲେ ଘରେ ଆଉ ଘରେ ଗେ ପୁଅ ହେଇଥିବା କଣ
ନାଇ ଶିଖୁଛୁ ଧୀରେ ଧୀରେ ଶିଖୁଛୁ ସବୁ ତାଗରୁ ଗ୍ୟାସ୍ ଲଗା। ଗ୍ୟାସ୍ ଲଗେଇବା ଆସୁନଥିଲା ଏବେ ଗ୍ୟାସ୍ ଲଗେଇବା ଆସୁଛି ଭାତ। ତ ତା ମାନେ କଣ ଆଗରୁ ଡର ଲାଗୁଥିଲା ଗ୍ୟାସ୍ ଲଗେଇବାକୁ କ ମାନେ ଗୋଟେ ଥର ଏମିତି ଗୋଟେ ଘଟଣା ଘଟିଥିଲା ନା ମାନେ ମୋର ମା ମାନେ ଗ୍ୟାସ ରେ ଭାତ ବସେଇ ଦେଇକି ବାହାରକୁ ଟିକେ ପଳେଇଥିଲେ ଯଉ ଆସୁଛନ୍ତି ଫେରିବାଲା ବିକିବା ପାଇଁ ଜିନିଷ ଗୁଡାକ।
ହଁ ହଁ।
ଯେ ଆମକୁ ଯୋଟା ସୁନୁପାପୁଡି ବାଲା କହୁଛନ୍ତ। ସେମାନେ ଗୋଟେ ଜିନିଷ କିଣିବାକୁ ଯାଇଥିଲା ଜିନିଷ କିଣିବାକୁ ଯାଇଥିବା ସମୟରେ ଗ୍ୟାସ ରେ ଭାତ ବସିଥିଲା ସେ ଗ୍ୟାସ ମାନେ ସ୍ଵୟଂ ଚାଳିତ ଭାବେ ଗ୍ୟାସ ର ଯୋଉ ରହୁଛି ରେଗୁଲେଟର ରଉଚି। ସେ ରେଗୁଲେଟର ଖୋଲିଯା ଇକି ଗ୍ୟାସ୍ ଘର ଯାକ। ପୁରାଘର ଯାଖ ମୁଵେ ତାପରେ ମା ଯେତେବେଳେ ଗଲା ଦେଖିଲା ପୁରା ଘର ଯାକ ଗ୍ୟାସ୍ ହେଇଯାଇଛି ପୁରା କଣ ଗୋଟ ସ୍ମେଲ୍ ହଉଛି। ତମ ବା କଣ କରିଥିଲା ନା ହଠାତ୍ କି ମାନେ ଗୋଟେ ସୁଇଜି ଲାଇଟ ସୁଇଜି ଥିଲା ଲାଇଟ୍ ସୁଇଜି ଟାକୁ ପୁରା ମାନେ ମାରି ଦେଇଥିଲା ସେ ମାରି ଦେଇଥିଲା ହଠାତ୍ ସାଙ୍ଗେ ନିଆଁ ଧରି ପକେଇଲା ଲାଇଟି୍ ସୁଇଚି୍ ଥିବା ଯୋଟା ସେଟା ପୋଡିଗଲା। ବୋଡ ଟା ପୁରା ଜଳିଗଲା ଭାଗ୍ୟବଶତ ମାନେ ଆଉ କୁଆଡେ ଦେଖନ୍ତୁ କିଛି କ୍ଷତି ହୋଇନାହିଁ କଣ ପାଇଁ ଯେତେବେଳେ ଏଇଟା ଆପଣ ଜାଣିଥିବେ ମାନେ ଯେତେବେଳେ ଗ୍ୟାସ୍ ଲିକ୍ ହଵ କିମ୍ବା ଗ୍ୟାସ ର କେତେବେଳେ କଣ ହଉଚି ସେତେବେଳେ ଏଇ ସୁଇଜି ଗୁଡାକ ଅନ୍ ଅଫ୍ କରିବା କଥା ନାହଁ। ଯେକିତି ଅଛି ସେଇ ଭଳି ଭାବରେ ରଖିବା କଥା। ଜଳି ଯାଇଥିଲା ବାପା ଥିଲେ ବାହାରେ ଥିଲେ ବାରିଆଡେ କାମ କରୁଥିଲେ।
ହଁ।
ବାରିଆଡୁ ଧାଇକି ଆସିଲେ ଧାଇଁକି ଆସିକି ଗ୍ୟାସ ଟାକୁ ନେଇକି ଫିଙ୍ଗିଦେଲେ ବାରିଆଡେ ନେଇକି ଫିଙ୍ଗିଦେଲେ। ଫିଙ୍ଗିଦେଲା ପରେ ଅଟମେଟିକି୍ ନାଇଁ ସେ ବ୍ଲାଷ୍ଟ ହେଇନି ସେ ଧୀରେ ଧୀରେ ଯେତେବେଳେ ତାର ଗ୍ୟାସ ସବୁ ପଳେଇଲା ସେ ଅଟୋମେଟିକ୍ ଧିରେ ପୁରା ରହିଗଲା।
ଆଛା।
ତ ସେଇ ଦିନଟାରୁ ମତେ ପୁରା ଗ୍ୟାସକୁ ପୁରା ପୁରା ଡର ପସିି ଯାଇଥିଲା ସେଥିଲାଗି ମୋ ମା ମା ଯେତେବେଳେ କହିବ ସିମ୍ କରିବାକୁ ପଚାରିବି ମା ସିମ୍ କୋଉ ପଟେ କରନ୍ତି। ଡହାଣ ପଟକୁ କିମ୍ବା ବାମ ପଟକୁ ସିମ୍ କରନ୍ତି।
ସେଥିପାଇଁ ତ ଦେଖିକି ଟିକେ କରିବା କଥା ମୁଁ ବି ତ ଡରେ ସେମିତି। ମୁଁ ଘରେ କହିକି ତମେ ଆସି ଗ୍ୟାସ ଲଗେଇଦିଆ ଏବେ ଟିକେ ଟିକେ ଲଗଉଛି ମୁଁ।
ଏବେ ମୁଁ ଶିଖିଲି ଣି ଭାତ କେମିତି ବନେଇବା ଶିଖି ଯାଇଛି ଭାତ କଣ ପାଣିରେ ପକେଇ ଦେେଲେ ଭାତ ଟିକେହଁ। ମାନେ ଆମର ଛାତ୍ରା ବାଷରେ କଣ ହଉଛି ନା ଆମର କଣ କରିଛନ୍ତି କହିଲେ ମାନେ ପାଳି କରିଦେଇଛନ୍ତି। ବାଢିବାପାଇଁ ଲୋକ ରଖିନାହାନ୍ତି ଯେହେତୁ ଆମେ ସିନିର ହେଇଗଲୁଣି। ତିନି ବର୍ଷ ଚାରି ବର୍ଷ ହେଲା ରହିଗଲୁଣି ଆମେ ସିନିଅର ହେଇଯାଇଛୁ। ତ ଆମେ କଣ କରିଛୁନା ମୁଁ ପାଳି କରିଚୁ ଆଜି ଇଏ ବାଢିବ,, ଆଜି ଇଏ ବାଢିବ ଗୋଟିଏ। ବୁ ତ ଆଜି ବୁଧବାର ହେଲା ଆଜି ଶନିବାର ଆଜି ମୋ ପାଳି ହେଇଚି ଶନିବାର ମୁଁ ଆଜିବାଢିମି। ବସିଲି ଆଉ ଜଣେ ସାଙ୍ଗ ମାନେ ସହକର୍ମୀ ଜଣେ ଥିବ ଦିଜଣଜାକ ବାଢିମୁ ବଢା ବଢି କରି ମୁ ସବୁ। ଖାଇବା ଯାହାବି ହେଇଥିବ ଆମେସବୁ ବଢାବଢି କରିମୁ ତ ସେଇ ବଢାବଢି କରିବା ସେତେବେଳେ ଆପଣ କଣ କହିଲେ ଭାତ ସମସ୍ତଙ୍କୁ ମାନେ ପୁରା ସଫିସେଣ୍ଟ୍ ଦିଆହବ।
ହଁ।
ଭାତ ଟା ଖୋଲିକି ଥୁଆହେଇଥିବ ଭାତ ଯିଏ ଯେତେ ଖାଇଲା। ସେତେବେଳେ ଖାଇବେ ତ ଭାତ କେତେବେଳେ କେତେବେଳେ ସରିଯାଏ ଅଧିକ ଭଲ। ତରକାରୀ ହୋଉଛି ଯେମିତିକି ଆମିଷବାର ଗୁଡାକ କିମ୍ବା ଯୋଉଦିନ କୋବିକୁର୍ମା ହେଇଥିବ କାଲି ଯେମିତି ପୋଟଳ କୁର୍ମା ହେଇଥିଲା। ତ ଏଇଗୁଡାକ ଦିନ ଭାତ ସରିଯାଏ। ଭାତ ପାଏନି ମାନେ ଗୋଟେ ବଡ ହଣ୍ଡାରେ ହଉଥିବ କଣ ପାଇଁ ନା ଦୁଇଶହରୁ ଅଢେଇଶହ ପିଲା ଖାଆନ୍ତି। ତ ପାଇବକି ଭାତ ଆଉ ପାଇବନି ନା ସେକେଣ୍ଡ ଯଦି। ଦ୍ୱିତୀୟଥର ଆସିବ ଭାତ ପାଇବ ନାହିଁ ତ ଆଉ ଥରେ ଆମକୁ ରୋଷେଇ କରିବାକୁ ପଡେ। ତ ରୋଷେଇ କରିବାକୁ ପଡେ ଯେତେବେଳେ ଆମେ କଣ କରୁ ନା ଗ୍ୟାସରେ ଗ୍ୟାସ ଆଉ ଜଣେ ଭାଇ ଲଗେଇବେ ଆମର ଯିଏ ବୁଝାବୁଝି କରୁଚି ଖାଇବା। ସେ ଗ୍ୟାସ୍ ଲଗେଇଦବ ଆମେ କଣ କରୁ ନା ପାଣିରେ ଗରମ କରିକି ଚାଉଳ ପକେଇଦବୁ। ତ ଚାଉଳ କଣ ବାରବାର ଦେ ଦେଖୁଥିବୁ ନା ମାନେ କେତେବେଳେ କେତେବେଳେ ଯାଉ ହେଇଯିବ କି କଣ ଡର ରହିବ ଯାହା ହେଲେବି।
ହଁ ହଁ
ସେମିତି ଭାତଟା ଶିଖି ଯାଇଛି।
ହଉ ସେମିତି ଧୀରେଧୀରେ ଶିଖନ୍ତୁ ଆଉ ରୋଷେଇ କରିବା।
ଦରକାର ପଡିଲା ବେଳକୁ ଶିଖିଯାଇଥିବୀ ପୁରା।
ହଁ ହଁ ସେଇଟା ତ ଠିକ କହିଲେ।
ଆପଣ କୋଉ ଖାଇବା ଭଲ ବନେଇପାରନ୍ତି।
ମତେ ଆ ଭାତକୁ ଛାଡି ମତେ ଆଳୁରେ ଯାହାବି ବନେଇବ କିଛି। ଏମତି ତରକାରୀ ତରକାରୀ ବି ଠିକରେ ଆସେନି। ହଁ ଆଳୁରେ ଆଳୁଭର୍ତା, ଆଳୁଭଜା, ଆଳୁକଷା।
ଆଳୁଭର୍ତାରେ କଣଅଛି, ଆଳୁଭର୍ତା ତ ସମସ୍ତେ ବନେଇବେ।
ହଁ ମୁଁ ଟିକେ ଖାଏ ଆଳୁ ବେଶୀତ ମୁଁ ଆଳୁରେ ଯହାବି କିଛି ଏମିତିି ବନି
ହେଲା ଆପଣଙ୍କର ଆଳୁ ବହୁତ ପସନ୍ଦ।
ହଁ ମୋର ବହୁତପସନ୍ଦ। ଆପଣ ବହୁ ଖାଇବା ଆଳୁ ଖାଇବା ବେଶୀ ଭଲଲାଗେନି କି କହିଲି।
ହଁ ଆଳୁ ଦେଖନ୍ତୁ ଆମର କହିଲି କହିଥିଲିନା ଆପଣଙ୍କୁ ଆମର ଏଠି ସବୁବେଳେ ବାଇଗଣ ଦଉଛନ୍ତି। ତ ବାଇଗଣ ରେ ଯୋଉ ଆଳୁଗୁଡା ଥିବ ହଁ, ବାଇଗଣଘାଣ୍ଟ ଯୋଉଟା। ସନ୍ତୁଳା, ଦେହସୁସ୍ଥ ରହିବବୋଲି।
ଓହୋ ସନ୍ତୁଳା ଖାଆନ୍ତି ଆପଣ ଭଲଲାଗେ।
ନାଇଁ ମୁଁ ମୁଁ ଯୋଉଦିନ ସନ୍ତୁଳା ହେଇଥିବ ସେଦିନ ବାହାରୁ କିମ୍ବା ଖାଇବି ନହଲେ ସେଦିନ ଛତୁଆ ଖାଇକି ଶୋଇପଡିବି।
ଆହା ଛତୁଆ ବି ଖାଆନ୍ତି ଆପ
ହଁହଁ ହଷ୍ଟେଲ ମାନେ ଛାତ୍ରାବାସରେ ରହିଲାମାନେ ଛତୁଆ ତ ପ୍ରଧାନଖାଦ୍ୟ ନା।
ହଁ ହଁ।
ସକାଳୁ ଉଠିଲେ ସତୁଆ ଛତୁଆ ବୋଲେ ଯୋଉ ଆସୁନି ମା ବଜାରରେ କସ୍ତୁରୀଛତୁଆ କିମ୍ବା ଘରତିଆରିଛତୁଆ ଆଉ ସେ ଅଙ୍ଗନବାଡିର ଛତୁଆ ତ ଜାଣିଥିବେ। କ୍ୱାଲିଟି ପୁରା କମିଗଲାଣି। ସେଗୁଡା ଖାଇବାଯୋଗ୍ୟ ହେଇଆଉ ରହିନି ସେଗୁଡା ଆମର ଗାଈଗୁଡା ଖାଆନ୍ତି।
ହଁ କି ଆପଣଙ୍କ ଘରେ ଗାଈ ଅଛି।
ହଁ ଘରେ ଗାଈ ରଖିଛି ମୋ ମାଁ ଗାଈ ରଖିଛି ଚାରିଟା ଗାଈ ରଖିଛି।
ଆଉ କଣ, କଣ ରଖିଛନ୍ତି।
ନାଇଁ ଆଉ କିଛି ନା ଖଲି ଗାଈ ରଖାଯଇଛି ଆମର
କୁକୁର ବିଲେଇ କିଛି ରଖିନାହାନ୍ତି?
ନାଇଁ ନାଇଁ ସେଗୁଡା ଆମର କାହାକୁ ପସନ୍ଦ ନାହିଁ।
ଆପଣ ବହୁତ ପସନ୍ଦ ନାହିଁ
ନା ମତେ ପସନ୍ଦ ନାହିଁ ମତେ କଣ ନା ତାଙ୍କ ପାଖକୁ ଯିବାକୁ ମାନ ଧରିବାକୁ ମତେ ଟିକେ ମାନେ ଘୃଣା ଲାଗେ
ଆଛା।
ମାନେ ଯେମିତି ଲାଗିବ, ଚମ, ମାନେ ଇଫେକସନ ଟାଇପ ର କିଛି ହେଇଯିବ। ମତେ ସେଇଗୁଡା ଡର ଟିକେ ବେଶୀ ଥାଏ।
ଓହୋ।
ଆପଣଙ୍କୁ ବୋଧେ କୁକୁର ବିଲେଇ ବହୁତ ଭଲ ଲାଗନ୍ତି?
ହଁ, ଆମ ଘରେ କୁକୁର ବିଲେଇ ଅଛି।
କେତେଟା?
ଅଁ, କୁକୁର ତ ଗୋଟେ ଅଛି, ଆଉ ବିଲେଇ ଆମର ଦିଟା ଥିଲେ, ଗୋଟେ ତା ମରିଗଲେ ଏବେ, ତ ଭଲ ତ ଲାଗୁନି, ତାଙ୍କ ଝିଅ ଅଛି। ଆଉ, ତିନିଟା ଝିଅ ଆଉ ଗୋଟେ ପୁଅ ବିଲେଇ ଅଛି।
ଏତେ ଗୁଡା ରଖିଚନ୍ତି?
ହଁ, ଏବେ ଛୁଆ ଜନ୍ମ ହେଇଛନ୍ତି ତ, ଅଛି ଆଉ, ବୋଉ ତ ମନା କରୁଚି, ଘରେ ର ଖେନା, ସେମାନଙ୍କୁ ଛାଡିଯା, ସେମାନେ ଟିକେ ଭାତ ଖାଇବାକୁ ହେଲେ, ବଡ ବଡ ହେଲେ ଛାଡି ଦବୁ।
ହୁଁ କଣ ନାଁ ରଖିବା ଟା ବଡ କଥା ନାଇଁ, ଆପଣ ତାର କେତେ ଯତ୍ନ ନେଇ ପାରୁଚନ୍ତି, କେତେ ତାକୁ ସଫାସତୁରା ରଖୁଚନ୍ତି? ସେଇଟା ବି ବଡ କଥା।
ହଁ, ତାପରେ ଏମିତି ରଖିଲେ ବି ତାଙ୍କ ସହ ମିଶି ମିଶିି, ତାଙ୍କେ ଯେତେବେଳେ ମରି ଯାଉଚନ୍ତି ତ ଦୁଃ ଦୁଃଖ ତ ବେଶୀ ଲାଗୁଚି, ଏ ମରିଗଲ ଯେ ମତେ, ଟିକେ ଠିକ ବି ଲାଗିଲାନି, କେତେ ଦିନି ଆଉ।
ସେଇଟା କି କଥା କହିଲେ? ମୋ ଦିଦି ଅଛନ୍ତି ବନ୍ଧମାଳରେ, ସିଏ ଆମର ଏମିତି କୁକୁର ବିଲେଇକୁ ବହୁତ ଭଲ ପାଆନ୍ତି।
ହଁ, ଆଛା, ଆପଣ କି?
କଣ କହିଲେ?
ମାନେ ଆପଣଙ୍କ ଦିଦି ମାନେ କଣ? ନିଜେ ନିଜେ ରହୁଚନ୍ତି ଏଠି?
ନାଇଁ, ଦିଦି ନାଇଁ, ମୁଁ ଏଇ ଯୋଉ ଛାତ୍ରାବାସରେ ରହୁଥିଲି, ଏଠି ଜଣେ ଦିଦି ଙ୍କ ସାଙ୍ଗରେ ମିଶିଥିଲି। ସିଏ ଏଇଠାରେ ମାନେ ଶିକ୍ଷକ ଶିକ୍ଷୟତ୍ରୀ ଥିଲେ, ଗୋଟେ ବେସରକାରୀ କଲେଜରେ ଶିଖେଇ ଦେଇଥିଲେ, ତ ସିଏ ଏବେ କନ୍ଧମାଳ ପଳେଇଲେଣି।
ହଁ ହଁ, ଫୁଲବାଣୀ ଏଠି ରହୁଚନ୍।
ହଁ, ଫୁଲବାଣୀରେ ସେ ରହୁଚନ୍ତି।
ହଁ।
ସିଏବି ଏମିତି କୁକୁର ବିଲେଇକୁ ବହୁତ ପସନ୍ଦ କରନ୍ତି।
ଓହୋ।
ସେବେ ମତେ କଣ କରଥିଲେ ଗୋଟେ ଦିନ- ତାଙ୍କର, ଯୋଉ ବିଲେଇ ପାଇଁ ଖାଦ୍ୟ ରହୁଚି, ସେ ବିଲେଇ ପାଇଁ ଖାଦ ଆଦିତ୍ୟ ର ଫୋଟୋ ଟା ମତେ ପଠେଇଥିଲେ ଯେ, ଆଣିଦବା ପାଇଁ। ସେ କଣ ହଉଚି ନା, ଏପଟେ ବର୍ଷା ମୁଁ ଆପଣଙ୍କୁ କହିଥିଲି ନା, ଦି ଦିନି ହେଲା ବର୍ଷା ଲାଗିକି ରହିଚି ତ ମୁଁ ଆଉ ବଜାର ଆଡେ ଯାଇପାରୁନି କିମ୍ବା ତାକୁ ପଠେଇ ପାରୁନି। ନାଇଁ, ତ ଦିଦି ବହୁତ ମତେ ଖରାପ ଭାବୁଥିବେ? ବିଲେଇଟା ତାଙ୍କର ଖାଏ, ସେ କହିଥିଲେ ଯେମିତି ହେଲେ ବି ମାନେ ବହୁତ ଅର୍ଜେଣ୍ଟ ଦରକାର ବୋଲି।
ଆଛା।
କେତେତେଳେ ସମୟ କାଢ଼ିକି ଯିବାକୁ ପଡିବ, ଆଜି ତ ଏଇତି ପୁଣି ବର୍ଷା ଲାଗିକି ରହିଚି, ବିଲକୁଲ ଛାଡୁନାହିଁ।
ହଁ ହଁ। ହଉ ଆପଣଙ୍କ ସହିତ କଥା ହେଇକି ମତେ ବହୁତ ଭଲ ଲାଗିଲା ଧ
ଧନ୍ୟବାଦ ଧନ୍ୟବାଦ।